ଝୁନ୍ ଝୁଁ ଝୁନୁ।
ହଁ କ କଣ କହିଲୁ କହିଲୁ।
ହଁ।
କହିଲି ତୁ ମାନେ ଯୋଉ କମ୍ପ୍ୟୁଟର ଟା ଆଣିବୁ ହେଲା ତା ସାଙ୍ଗରେ ଗୋଟେ ଡକ୍ ଟରେ ଡକ୍ଟର ସହିତ କଥା ହବୁ କହିବୁ ମୁୁଁ ଆଉ ମୁଁ ଗେମିଙ୍ଗ କରିବା ପାଇଁ ଚାହୁଛି ୟୁଟ୍ୟୁରୁ ଆଉ ମତେଗୋଟେ ଭଲ ଚଷମା ଟା ଦିଅନ୍ତିନି ମୋ ଆଖି ଖରାପ ହବନି। ଆଣିକି ଏଇଟା ବସିକି ତୋର ମାନେ ଦିନ ରାତି କରିବାକୁ ପଡିବ ରେ ପୁଅ ଏ କମ୍ପ୍ ପୃଷଣ କମ୍ କି। ମୁଁ ଆମେ ମାନେ ଇ ଘଣ୍ଟେ ଦି ଘଣ୍ଟା ବନାଉଛି ଭିଡିଓ କି ଦି ତିନି ଘଣ୍ଟା ବନାଉଛି ଭିଡିଓ ମୁ ଆମୁଗ୍ ରିଗ୍ରେଟ୍ ହଉଛି କେନା ଆଉ ବନଉନୁ ବୋଲି ଭିଡିଓ।
କମ୍ପିଟିସନ୍ ତ ବହୁତ୍ ଅଛି। ଆରେ ଉଦୟ ସୋସିଆଲ ମିଡିଆରେ ବୋହୁତ୍ କମ୍ପିଟିସନ୍ ଅଛି। ତ ଖାସ୍ କରି ଏମିଙ୍ଗ୍ ଟା।
ସବୁଆଡ଼େ। ହେଲା ତୁ ସୁଶ କଣ ତୁ କଣ କରିଵୁ କର୍ ତୁ କଣ କରିବୁ କହିଲୁ, ମିନିୟମ ହେଲା ତତେ ମିନିୟମ କହୁଛି ମିନିମମ୍ ଚାରି ରୁ ଛଅ ଘଣ୍ଟା ଯଦି କାମ କରିବୁ ସକ୍ସେସ୍ ପାଇବୁ।
ହଁ ଆରେ ସବୁ ଲାଇନ୍ ରେ ଲାଗୁଛି ଯାଇ ଥିବ ଟିକେଏତେ କମ୍ପିଟିସନ୍ ନାହିଁ କିଛି କଣ। ସେ ଲାଇନ୍ ରେ ପସିଗଲା ବେଳ ଲୁ ବହୁତ କମ୍ସିଟିସନ ଅଛି।
ସେଇ ଭିତରେ ପଶିନି ଆଉ ଉପରକୁ ଦେଖି ଦଉଛନ୍ତିୁ। ଭିତରେ ଯଦି ପଶିଯାଉଛନ୍ତି ଆବେ ଏବେ ସବୁ ଏମିତି।
ସେଇଟା ପା ଗାମୀଙ୍ଗ ଦେଖୁନୁ ଆ ଗେମିଙ୍ଗ ଲାଗୁଛି ବହୁତ୍ କମ୍ପିଟିସନ୍ ଅଛି। ଆଗୁରୁ ଲାଗୁନଥିଲା ଏତେ। ଏବେ ଲାଗୁଛି ଆରଶହଏବେ ଲାଗୁଛିକି ଆରଶହ ପୁରା କମ୍ ଅଛି କମ୍ପିଟିସନ୍ ଟା। ସେଇ ଲାଇନ୍ ରେ ପଶିଗଲେ ବାଳ କେତେ ଲାଗୁଛି, ଯେମିତି ବହୁତ୍ ଅଛି।
ହୁଁ ସେଥିପାଇଁ ମୁଁ କହୁଛି ଯାହା କରିବାର ଅଛି ମେହେନତ ଯଦି ଯାହାର ଯିଏ ଅଧିକ କଲା ସିଏ ପଛେ ପାଇବ।
ହୁଁ ହୁଁ, ଯୋଉ କମ୍ପିଟିସନ୍ ଓଛି
ଦେଖ୍ ଏଇନେ ଯଦି ତୋର ମୋର ଭିତରେ ହେଲା, ତୁ ଗେମିଙ୍ଗ କରିବୁ ମୁଁ ଗେମୀଙ୍ଗ କରିବି ଏକା ଟାଇମ୍ ରେ। ଯଦି ତୁ ମୋଠୁ ଦି ଘଣ୍ଟା ଅଧିକ କାମ କଲୁ, ତୁ କାହିଁକି ସକ୍ସେସ୍ ପାଇବୁନି କହିଲୁ ଆଉ ତୁ ମୋଠୁ ଆଗକୁ କିଆଁ ଯିବୁନି କହ ସେଇଥିପାଇ ସେଇ ମାଇଣ୍ଡ ସେଟ୍ ରଖିକିରି କାମ କରିବୁ, ଜେତବେଳେ ଶୋଇବୁ ହେଚ୍ ହେ ହେଇଟା ବି ଭାବିବୁ କି ମୁଁ ଯଦି ଶୋଇ ପଡୁଛି ମୋ ମାନେ ମୋଠୁ ଆଉ କେତେ ଜଣ ଆଗକୁ ଯାଉଛନ୍ତି ଭାରି।
ଆରେ ସକ୍ସେସ୍ ହବାବି ଲକ ବି ଦରକାର ଯୋଉଟା କି ଆମ ପାଖରେ ନାହିଁ।
ତୁ କେମିତି ଜାଣିଲୁ ତୋ ଲଗ୍ ତୋ ଭାଗ୍ୟ କଥା ତୁ ଜାଣି
ଆରେ ଭାଗ୍ୟ ମୁଁ ଦେଖୁଚିପା। ସେଇଟା ମୁଁ ଦେଖୁଚିପା। ଦେଖୁନି ଭାଗ୍ୟ ଦେଖୁନି ହେଲେ ଲଗ୍ ଟା ଦେଖୁଚିପା କେମିତିଆ ଲଗ୍ ଆମର।
ନାଇଁ ନାଇଁ ଲଗ୍ କଥା କହନି। ମାନେ ସବୁ କିଛି ହେଇପାରେ ତୁପା ଆଉ ବୁଢା ହେଇ ତୁ ଯଦି ହେଇଠି ଗୋଟେ ଦମନ କେ ଦୋଉ। ମୁଁ ସେଇଠି ଯଦି ଦମନ କଉଚି ଡ୍ରିମବ୍ ଡ୍ରିମ୍ ରେ କି ପକେଇ ଦବୁ ମାନେ ବୁଢା ହେଇ ଯାଇ ମଲେ ମରୁ ସୁକୁ ସୁକୁ ହେଇଥିବୁ। ଗୋଟେ ବେଟ ଲଗେଇ ଦେଇଥିବୁ ତ କାଲି ସକାଳେ ମଲାବେଳେ ତ ଦେଖିବୁ ତିନି କୋଟି ଵାହାରିଲା।
ହଁଆ ହଁଆ ସେଟା ଲାଭ କଣ? ହଁ ଆ ଲାଭନାହିଁ ଆଉ ସେଟା କିଛି ଫାଇଦା ନାହିଁ ତୋ ପଚାଟ୍ ଦେଖ୍ ମ ଆରେ ପଛଆଡେ ଦେ ଖୁନୁ ପଛଆଡେ ଦେଖେ।
ହ
ଆବେ ହସଲାଗୁଛି ତ କଇବି କୋଉଟା।
ଆଉ ଆଉ କଣ କହୁଚୁ କହ?
କାଇଁ କଣ? ଏବେ ଅସଲସ ଯାହା ଭାବୁଥିଲି ହସୁ ଆଉ କିଛି ମନେ ପଡୁନି।
ଆଉ କଣ କ କହ କଥା ହେଇ ଚାଲେ ଯାହା ରେ ତା ଏମିତି ଏଇ ବିଷୟର ବିଷୟରେ କଥା ହେଲେ ବି
ଆଉ ଖାଇଚୁ ନା ବାରଟାବେଳେ?
ବାରା ବେଳେ ଖାଇବିନି ଖାଇଥିଲି।
ଆରେ ଆରସବୁକୁଆଡେ ଗଲେ କିହେ କାଇଁକାଇଁ କେହିତ ନାହାନ୍ତି କାଇଁ।
ହେରା ହିଆଡ଼େ ଯାଇକି କଥା ହଉଚନ୍ତି।
ସବୁ ଜଜେଆଡେ ବୁଲିକି ଟାଇମ ପାସ୍ କରୁଚନ୍ତି ଆଉ। ଭଲ ଆରେ ଏଠୁ ଇନକମ ହଉଚି ନା ପାଞ୍ଚହ ତିନି ଚାରି ହଜାର ମିଳଚ ବୋଧେ?
ଅଧିକ କରିଦବୁ।
ତୁଟର ବ ଉଇଡ୍ର ମାରିଲୁଣି ନା ମାନୁ କିଛି?
ମୋର କେତେ ଆଠଶହ ଟଙ୍କା ପେଣ୍ଡିଙ୍ଗରେ ପଡିଚି ଆସିନି ଯାହା ପଇସା ଦଶ ଦିନ ହେଲା ନି। ଯିଏ ସରି ଏରା ବିଷର କଥା ହଅନି ଏରା ପ୍ରସ୍ନା ସେ କଥା ହେଲା ନହେଲେ ପଇସା ଦବନି ମେହନତ ଫଳ ଦିଆଯିବ। ଶୁଣୁ ଆଉ ଆଉ ବର୍ଷା ପାଗର କଣ କଣ କରିବାକୁ ଇଚ୍ଛା ହୁଏ?
କାହିଁ କଣ ବୁଲିବା ପାଇଁ ଇଛା ହଉଚି ଜେ ଗାଡି ହିଁ ନହିଁ।
ଉଁ ହୁଁ। ଆଉ କଣ ତ ଫ୍ୟୁଚରରେ ଅଛି କଣ ପ୍ଲାନିଂ କହ?
ଫ୍ୟୁଚରରେ ତ ବହୁତ ପ୍ଲାନିଂ ଅଛି ଦେଖିବା କଣ ହଉଚି।
ଆଉ କଣ କରିବା ର ଅ ଅଛି?
ଆଉରି ବହୁତ କିଛି କରିବାର ଅଛି କାଇଁ କଣ କରୁଚନ୍ତି ଆଜିଯାଏଁ।
ଆଁ?
ବହୁତ କିଛି କରିବାର ଅଛିରେ ଆବେ ଏଠିକ କେତେ ଜନ୍ଦାବେ।
ହୁଁ।
ଖତରନାକ ଜନ୍ଦା।
ଆଉ ଆଉ କଣ କହୁଛୁ କହ?
ଆଉ ବର୍ଷା କେମିତି ହଉଛି ମତେ କହମ ଫାଷ୍ଟ?
ବର୍ଷା ତ ତୁ ଏଠି ନଥିଲୁ କି?
ନଥିଲି।
ଗେନ୍ଧା ଦି ଦିନ ଯାକ ବର୍ଷା ତୁ ପୁରା କୁଚୁକୁଚା ବର୍ଷା ବର୍ଷା ଏତେ ଯେ ଆମର କି କେରଳ ହୋଇଗଲା। କେରଳ ଯା କାନପୁରା ସେଇଆ । ହଁ ପା ଏକଠା କଡ ପାଣି ବାସୁଛି।
ମଝିରେ ନା ସାଇଡ ଭ ଗଲା କି?
ଭାଙ୍ଗିଲା ନାଇଁ ମୁଁ ଯାଇ ଯାଇନି ହିଆଡେ।
ଯାଇନି ହିଆଡେ ଓଁ ହଁ। ଆରେ ଗୋଟ ଯାଇନି ମୁଁ ସେ କହୁଥିଲି ଶୁଣିଥିଲି।
ଓହୋ। ଏଠି ତ ବର୍ଷା ନଧିକି ହଉଚି ଏଣା। ଏ ଆଜି କେମିତି କମିଛି କହ ସକାଳେ ଖାଲି
ଖରା ହଉଥିଲା ନାଁ?
ଆଜି ଯୋଉ ସକାଳହଉଥିଲା ମ ଆଜି ଏଜାମ ଥିଲା ଜାଣିଛୁ ନାଇଁ ମୁଁ ଆଜି ଏଜାମ ଦେଇ ଯାଇନି। ମୋ ଏ ଗ୍ରୁପରେ ଗ୍ରୁପରେ ହଁ ଗ୍ରୁପରେ ମେସେଲ? କହୁଛନ୍ତି ଝିଅ ପିଲା ଆମେ ଆଇସାରିଲୁ ତମେ ଆସ ସବୁ।
କୋଉଠି କୋଉଠି।
ହଁ କାମାକ୍ଷାରେ।
ଆଉ ଗାଲୁନି?
ମୁଁ ମେସେଜ କଲି କି ଇଆଡ଼େ ଵା ଦୁନିଆ ଭାସିଗଲାଣି ତମେ ଏକ୍ସଜାମ ପଡିଯିବା ଆଉଜିିବ
ମୁଁ ଭାଷା ଭାଷା କହିନି ମୁଁ ଖାଲି ଏତିକି ମେସେଜ କଲି ଇଆଡେ ଦୁନିଆ ଭାଷି ଗଲାନି? ଏତେ ସବୁ ନାହିଁ ଏକ୍ଜାମ କ୍ୟାନସଲ କର ମୁଁ ଯିବିନି ଯା। ଗଲି ଏଇ ଯୋଉ ଆମ ପ୍ଲସ୍ ଥ୍ରୀ ଏକ୍ଜାମ।
ହଁ।
ମୁଁ କହିଲି କାଲି ଯାଇକି ଯିବି। ଅଶ୍ୱିନୀ ପୁଣି ଆସି ଦଉନି ଯେ ଅଶ୍ୱଵୀ କଲ୍ କରିଥିଲେ ଅଶ୍ୱିନୀ ଆତ ସାଙ୍ଗ ହେଇକି ଦବା। ସାଙ୍ଗ ହେଇକି କହିଲା ଯିଏ ନ ଦେବ ବାଡା ଧରିକି। କିଏ ମ କଲୁ ସାହିରୁ ଜାଣିଲୁ?
ହଁ ଜାଣି ଜାଣି।
ନାଇଁ କା ବର୍ଷାରେ କେ ଯିବ କି ଇଏ। ଏତେ ବର୍ଷା ରେ ପରୀକ୍ଷା ଟା ରଖୁଛନ୍ତି ଲଘୁଚା ହଁ ବା ତ ମାନେ ସିଏ କଣ କହିଲୁ ଝିଅ ପିଲା କହିଲେ ଆମେ ବସ୍ ରେ ଆଇଛୁ ଭାରି। ଆଉ ଆମେ କୋଉଟା ରେ ଯିବୁ ଆମ ଏଇ ଲୋକାଲ ପାଖରେ ଆମେ କେମିତି ଏ ଯିବୁ। ତମେ ବସ ରେ ବର୍ଷା ପଡୁନି ଆସୁଛ ଭାରି। ଆମେ କେମିତି ଯିବୁ ଆମେ ବସ ରେ ଯାଉ ଏଇ ଯୋଉ ବାଇକ ରେ ଯିବୁ କି ସାଇକେଲରେ ଯିବୁ ଉଧା ହବୁନି।
ହଁ। ବର୍ଷାରେ ହେଲା କଣ ଆମ ଯେ
ହଁ ବାଁ ସେ ମିଷ୍ଟାରେ ହେଇଗଲା ବ୍ୟାଗ୍ ଲାଗିଯିବ ବାଧ୍ୟ ହେଇକି ଯିବାକୁ ପଡିବ। ଇଷ୍ଟା ନାଇଁ ଇଣ୍ଟନାଲ ଏକ୍ସଜାମ ରଙ୍ଗଧୁଛନ୍ତି ଆସିକି।
ସାଙ୍ଗ ମାନେ ସିଏ ବି ପାଗଳ ଟା।
ଆରେ ଏ ତୁ କଣ ହେଇଛିି ଜାଣିଛୁ ନାଇଁ?
କଣ
ଶୁଣୁ ଆମ ଗ୍ରୁପ ପିଲା ଟାକୁ ସେଇ ଯୋଉ ଇଏ ମୁଁ କଲୁଙ୍ଗ ସା ଯୋଉଟା କହିଲି ତତେ ତା ନା ଟା ସେ ଦି ଜଣ ଯାକ ରିତୁ ରେ ରହିଲା ଆଉ। ମାନେ ଯୋଉ କାଲି ପର ଦିନ ବହଦିନ ଏକଜାମ ଥିଲା ହେଲା ପହର ଦିନ। ସିଏ କହୁଛି ଆଉ ତାକୁ କହିଲା ଆଉ? ସମସ୍ତେ ଏକଜାମ ଅଛି ଆସିବାରି ସିଏ ମେସେଜ କରି କହିଲା କି ଆଉ? ମୁଁ ନଅଟା ଯାଇପାରିବିନି ମୁଁ ଦଶ କାଲି ଯିବି ଏକଜାମ ଦେଇ ହେଲା ସେ ନଅଟାରେ ଏକଜାମ ଅଛି ତୁ ନଅଟାରେ ହିଁ ଆସିବୁ। କହିଲା ମୁଁ ଯାଇପାରିବିନି ମୁଁ ଦଶଟାରେ ଯିବି ସେ କହିଲା ଆଉ ତୁ ଆସ। ଯିବୁ ନହେଲେ ତୁ ଏକଜାମ ଦେଇପାରିବୁନି ସିଏ କଲା ମୁଁ ଯିବିନି ଦେଖି ଦେବିନି ଏକଜାମ ଦେଖି ଆଉ। ଏମିତି ସିଆଡୁ ଗଲା ତୁ ଆସିବୁ ଇ ଯିବିନି ଯୁକ୍ତିତର ହେଲା ପରେ ମାନେ ମେସେଜ ରେ ହେଲା।
ହଁ।
ସେ କହିଲା ମୁଁ ଟୋଟାଳି ହେ ଦିନ ଯିବିନି ହେଲା କହିଲା ମୁଁ ଏକଜାମ ଦେଇ ଯିବିନି ଦେଖି କଣ୍ଟା କରିବ ମୋ? ଦେଖିବି ଆଉ ସେ ସପ୍ତାହ ଟିକି ଆଇଲାନି ସେଥି ଯେ ଦେଇ
କଣ କଣ କଣ ତମ ପିଲା ପିଲା ଏ ଦଉଛ ନା ଟିଚର ସହିତ ଦଉଛ।
ନାହିଁ ପିଲା ପିଲା ଏମିତି କଥା ହଉଥିଲେ ଗ୍ରୁପ ଗ୍ରୁପରେ କଥା ହଉଥିଲେ।
ଅ ହଁ।
ହଉଠୁ ମତେ ସିଏ ପଚାରୁଛି ଆଉ ସାର୍ କଣ କହୁଥିଲେ କି ମୁଁ କହିଲି ସାର୍ କଣ କହିବେ କି? ସେଆ କହୁଥିଲାଉ ହଁ
ହଁ ହଁ।
ହେଠୁ। ବ କଣ କହିବେ ସିଏ ଆରେ ତା ବାପା ବି ଏମିତି ମାନେ ମାନେ କଣ ହେଇଛି କଲୁ କଣ ଗୋଟେ ହେଇଛି ତା ବାପାର ଏମିତି କଣ ଗୋଟେ ବାହାରିଛି ଯେ ସିଏ ବିମିତି ପଳେଇଛି ସିଏ ବି ଅସୁବିଧାରେ କହିଲା ମୁଁ ବି ସେଥିପାଇଁ ଯାଇପାରୁନି ଦେଖିଲିଲା ବେଳେ ବାଇକ୍ ଧରିକି ତା ବୁଲୁଛି ସାଙ୍ଗ ସହିତ।
ସେଇଟା ତ ବୁଲୁଛି ସବୁଳେ ମୁଁ ବି ଦେଖୁଛି ବୁଲେଟ୍ରେ ନୂଆ ବାହାର କରିଛି ତ
ହଁ!
ଧରି ବୁଲୁଛ ହଉ ତୁ ଏବେ ତା ପଲସର ଟା ଟା କଣ କଲାବେ?
ପଲସର ଟା କେଜାଣି କଣ କଲା ଏଟା ତ ଆଉ ଚଲଉନି ବୁଲେଟ ଟା ଚଲଉଛି।
ହୁଁ!
ଆଁ ସେତିଆ ହେଇଥାଉ ତ ଆଉ
ଆଉ ତ ଜେ ସି ବି ରେ କଣ କିମ୍ କାମ କଣ?
ଜ ସିଏ କାଇହିଁ କଣ ଆବେ ତୁ ଚାଲୁନୁ ଜେ ସି ବି ଶିଖିବୁ?
ଆଁ ବି ମୋର ମେନ୍ କଥା ହେଲା ସତ କଥା ହେଲା ଜେ ସି ବି ରେ ମୁଁ ଲାଇଫ ସେଟ୍ କରିବା ପାଇଁ ଚାହୁନି ଶିଖି କଣ କରିବୁ ସେଇ କାମଟା? ଆରେ ଶିଖିଥଉ ହଷରେ କାମକୁ ଆସିବ। ଫ୍ୟୁଚରରେ ଇଟଟା ତ କରିବାର ନାହିଁ ଫ୍ୟୁଚରରେ କାମ କୋଉଠୁ ଆସିବା କି?
ଆରେ ଫ୍ୟୁଚର ଯଦି କଣ ଏ ସେମତି ହେଲା ପ୍ରୋବ୍ଲେମ କରିବା ପାଇଁ ବାଧ୍ୟ।
ନାଇଁ ନାହିଁ। ଦେଖେ ମତେ ସେଇଟା ଯଦି କରିବାର ଅଛି କି ହେଇଟା ମାନେ କରିବାର ଅଛି ତ ମୁଁ ଯାଇ ଶିଖିବି ନା ମୁଁ ସେଟା ର ଶିଖିବାର ଇଚ୍ଛା ନାହିଁ। ମୁଁ ଯଦି ଅଲଲାଇନରେ କି କଣ ଶିକା ଅଛି ତା ମାନେ ହଜତିକି ଟାଇମ୍ ତା ଠିକ୍ ଯଦି ସମୟ ଦେଲି ସେଟା ମୁଁ ସକ୍ସେସ୍ ପାଇଆର ମାନେ ମାନେ ଚା ଚାନ୍ସ ତ ଅଛି କି ନାହିଁ କ?
ହୁଁ।
ଦେଖିଆକୁ ଯୋଉଟା କରିବାର ଅଛି ସେଇଟା ହିଁ କଲେ ଗୁଟେ ଠିକି। ଏଇରା ଫାଲତୁ ମାନେ ମତେ ଯୋଉଟା କରିବାର ନାହିଁ ହେଟା ମୁଁ ଯାଇକି କରିବି। ତାର ମୁଁ ହେଇଟା କରିଦେଲେ ବି ମତେ ଖୁସି ମିଳିବନି କାହିଁକି ହେଟା ମୋ କରିବାର ନଥିଲା। ତୁ ଦେଖେ ତୁ ତୁ ତ ତୁ କହୁଚୁ ଚାକିରି ତୋତେ ଭଲ ଲାଗୁ କି ତୁ ଯଦି ଚାକିରି କରିଥେଲେ ବି ତତେ ଖୁସି ନାଗିବନି। କାହିଁକି ନା ତତେ ଯୋଉଟା କ କରିବାର ଥିଲା ହେଇଟା ହିଁ ତତେ ମିଲଲେ ଖୁସି ନାଗିବ।
ଆଉ ତୁ କଣ କହୁଚୁ ତାହଲେ ଆମେ ତାହେଲେ ଏଠୁ ବାହାରିଯିବା।
ତତେ ଯୋଉଠୀ ଖୁସି ନାଗିବ ଅଧିକ ପଇସା ମେନେ ହେଲା ପଇସା ଯୋଉଠି ହଦି ମିଳିବ ସେଇଟା ତ ଖୁସି ନାଗିବ।
ହଁ।
ତୁ ଯୋଉଟା ହେଇଟା ପାଇଗଲୁ ତତେ ଯଦି ଯେ ମାନେ ପାଇଲା ଯୋଉ ପଇସା ତ ଛାଡେ ସେଟା ତୁ ପାଇଲେ ଯେତିକି ଖୁସି ନାଗିବ ସେଇଟା ଦରକାରେ ପଇସା ତ ତୁ ଏଠୁ ହେଠୁ ବି ପାଇପାରିବୁ।
ହଁ ହେଟା ବି ଠିକ୍ କଥା ନିଜେ ପ୍ୟାସନ୍ ଉପରେ
ଦେଖେ ତୁ ଏଇନେ ୟୁଟୁବରେ ତୁ ଯଦି ଏଇନେ ସକ୍ସେସ୍ ହେଇଗଲୁ ତୁ ଖୁସି ନାଗିବ ନାହିଁ କ?
ହଁ।
ସେଇଟା ମୁଁ କହୁଚି ତୁ ଜେସିବିଟା ଶିଖିବୁ କି ତୋତେ ପଇସା ଦରକାର ପାଇଁ କିନ୍ତୁ ହେଇଟା ପାଇ ତୁ ପାଇବା ଯୋଗୁ ତୁ ଶିଖୁନୁ ତୁ ପଇସା ଅଧିକ ମିଳିବ ବୋଲି ଶିୁଖୁଚୁ ତୋର ୟୁଟ୍ୟୁବରେ ଆଜି ଗୋଟେ ସକ୍ସେସେ ହେଇଗଲୁ ତ ସୋସିଆଲ୍ ମିଡିଆ ଭାଇରାଲ୍ ହେଇଯିବୁ ହିନ୍ତି ନାଗିବ ତ ପଇସା ଦିଅ କି ନ ଦଉ ଫୁଣି ଉ ତୁ ଜିରୋରୁ ଆ ଷ୍ଟା ମାନେ ଜିରୋ ହେଇଗଲେ ବି ତୋ ଫ୍ୟାନ୍ ତତେ ଚିହ୍ନିଚତି ଫୁଣି କୋଉ ଷ୍ଟାର୍ଟ ହବୁ ତୁ ଜିରୋରୁ ପୁଣି। ହଁ ନାଇଁ କହ ତୁ ସେଇଟାରେ ତୁ ସେଇଟା ତୋ ସକ୍ସେସେ ମାନୁ ଚୁ ନା ହେଟା ମାନୁଚୁ କହ।
ଏଇଟାକୁ କୁହନ୍ତି ସକ୍ସେସ୍ କୋଉଟା ବି ଖରାପ ନୁଅଁ। ମେନେ ହେଲା ନିଜେ ମେନ୍ ହେଲା ନିଜ ଖୁସି ଉପରେ ଯୋଉଟା ନିଜକୁ ଖୁସି ଲାଗିବ।
ତ ସେଇଟା ମୁଁ ତ ସେଇଟା କହୁଚି ତତେ ଯୋଉଟା ଖୁସି ନାଗିବ ତୁ ହେଇଟା କରିବୁ। ତୋତେ ଯୋଉଠି ଏଟାରେ ଖୁସି ନାଉଚି ତୁ ହେଇଟାରେ ହିଁ ଖୁସିଟାକୁ ଖୁସି ପାଇବୁ ନା ଆଉ ସମସ୍ତ ଖୁସି କଣ ଏକା ହି କ।
ହୁଁ ହୁଁ।
ସେଇଟା ମୁଁ କହୁଛି।
ତ ସେ କଣ ଡ୍ୟାନ୍ସ କଲାଣି କି?
କିଏ?
ତୋ ପଛ ଆଡେ ଦେଖୁନୁ ଠିଆ ଗଲା ଘରୁ ବନ୍ଦ ହେଇଗଲା।
ଖୁସି ହେଇ ଖାଲି ଡ୍ୟାନ୍ସ କରୁଚି ଆଉ।
ସେ ଦଶ ଆଡେ କୁଆ ଦେଖିକି ପଥର ପଥର ମାଇଲଣି ସିଆଡୁକୁ ଗୋଟେ।
ମୋ ମୁଣ୍ଡ ଫୁଣ୍ଡ କାମ ଦଉନି ବୋଧେ ଆଉ।
ହେଁ ହେଁ ହେଁ। କଣ ଦେଖିଛନ୍ତି ବୋଧେ।
ଆଁ
କଣ ଦେଖିଛନ୍ତି ବୋଧ ପଥର ମାରୁଛନ୍ତି ଦି ଜଣ ଯାକ।
ହୁଁ ହୁଁ। ଆଉ ଆଉ କଣ କହୁଚୁ କହ।
କଣ ତୁ କହୁଚୁ କ ଆଉଁ ଦେହ ପା ଭଲ।
ହଁ ଭଲ ଆଉ ତୋତେ କଣ ଖାଇବା ପାଇଁ ଭଲ ଲାଗେଁ? ହଁ
ତ ଏଞ୍ଜୟ୍ କରିବାକୁ ଗଲେ ସବୁ ମତେ ଭଲ ଲାଗେ ସେତି କିଛି ଫ କିଛି ନାହିଁ।
ଓ ହୋ। ମୋର ଦେଖେ ଏଇଟା ସରିଯିବ ୟା ପରେତତେ ଫେବରେଟ ଟା କହିବି ହେଲା। ଏଇନା ଆଉ କଣ ଫାଲତୁ କଥା ହେଇପଡ, ଆଉ ଖାଇ ସାରିଲୁନି? କୁଆଡ଼େ?